ହାଲୋ।
ଓକେ କଣ କରୁଥିଲେ?
ହ୍ୟାଲୋ। ହ୍ୟାଲୋ।
ଶୁଣି ପାରୁଛନ୍ତି?
ହ୍ୟାଲୋ।
ଶୁଣି ପାରୁଛନ୍ତି?
ହଁ କୁହନ୍ତୁ।
କଣ କରୁଥିଲ?
ଆଉ କଣ କରୁଛନ୍ତି?
ଏଇ ଛାତ ଉପରେ ବସିଥିଲି। ବାପା କଣ କରୁଛନ୍ତି?
ହୁଁ ଖାଇସାରିଲେଣି?
ଲି ଆପଣ?
ହଁ ମୁଁ ବି ଏବେ ଜଷ୍ଟ ଖାଇସାରିଛି ଏବେ। ଆଉ କଣ ଘରେ ସମସ୍ତେ ଭଲ?
ଭଲ ଅଛନ୍ତି। ଆପଣ କଣ ଖାଇଲେ ଏବେ?
କଣ କହିଲ?
ଖାଇଲି ଏବେ।
ଆହା କଣ ଟିକେ ଆଜି ରବି ବାରଟା, ଆଜି ଟିକେ ହବ ଟିକେ ଚିକେନ ଟିକେ।
ଠି
ହୁଁ।
ଲୋ ଭାତ ଖାଇଲେ।
ଆମର ଭାତ। ରୁଟି କି ଟି ହଁ ରୁଟିକି ଟିକେ ମୁଁ ଖାଇପାରେନି।
ଫ୍ରେ ସାଙ୍ଗରେ ନଣ୍ଡେଜ୍ ଖାଇଆକୁ କହିବେ।
ଆଜି ନନଭେଜ୍। ହୁଁ ପ୍ରାୟତଃ ଆମେ ସବୁଦିନ ରାତିରେ ଭାତ ହିଁ ଖାଉ। ହୁଁ। ପଖାଳ ନି ରାତିରେ ଆମର ଶୁଖା। ହଁ ଦିନ ବେଳେ ପଖାଳ।
ପଖାଳ ସାଙ୍ଗରେ କଣ ଖାଉଚନ୍ତି?
ପଖାଳ ସାଙ୍ଗରେ ଆଉ କଣ ଯୋଉଦିନ ଯୋଉଟା ହେଲା କୋଉ ଦିନ ଭଜା ହେଇଥିବ କୋଉ ଦିନ ଶାଗ ଅ କୋଉ ଦିନ ତରକାରୀ ଯାହା ହବ। ଆଉ ସେମିତି କଣ କହି ହଉଚି କୋଉ ଦିନ କଣ ଥିବ।
ଯଦି ଆପଣଙ୍କୁ କିଏ କର ବାହାର ସାଙ୍ଗ ପଚାରିବ କି ଆପଣଙ୍କୁ କଣ ଭଲ ଲା ଉଚି ମାନେ ଆପଣୁ ଘରେ ପଚାରିବ କି ଉଁ ଆ ପଖାଳ ସାଙ୍ଗେ କଣ ଭଲ ଲାଗେ?
ପଖାଳ ସାଙ୍ଗରେ ଶୁଁ ହଁ ପଖା ପଖାଳ ପଦେ ଶୁଣନ୍ତୁ ପଖାଳ ସହିତ ସବୁଠୁ ବେଷ୍ଟ୍ ହେଲା ପୋଡ଼ା ଜିନିଷ ଯାହା ହେଲା ଆଲୁ ପୋଡ଼ା ବାଇଗନ ପୋଡ଼ା ଭେ ଣ୍ଡି ପୋଡ଼ା ୟାଠୁ ଆଉ ମତେ ବଷ୍ଟ୍ ଆଉ ସେମିତି କିଛି ଲାଗେ ନାହିଁ। ଯଦି ଦେଖିବା ୟାର ଖାଇବା ଗୋଟେ ତା ମାନେ ମଜା ଗୋଟେ